ହ୍ୟାଲୋ।
ହାଲୋ।
ହୁଁ।
କଣ କରୁଛୁ?
କଣ କରିବି ଆଉ ଗରମ ତ ଏତେ ଜୋରେ ହଉଛି ବର୍ଷା ପା ଜମା ନାହିଁ। ଆଉ ଖରା ପ୍ରବଳ ହଉଛି। ଆଉ ତମର ସିଆଡେ କଣ ଖରା ନା ବର୍ଷା ହଉଛି।
ଆମର ତ ଏତେ ଗରମ ଯେ ଘରେ ପଶି ହଉନି। ପଦାରେ ଟିକେ ହେନ ଟିକେ ବୁଲିବାକୁ ହଉଚି। ଏ ଘରେ ପଶିନେ ଝାଳ ବୋହିକି ଦିହ ହାତ ସବୁ ଓଦା ଲୁଗାପଟା।
ଆଡେ ବି ସେମିତି ଜୋରରେ ଗରମ ହଉଛି ଏ ବର୍ଷ କାହିଁ ରଜକୁ ଗରମ ରଜ କରିବ ନା କଣ ପିଠା ପଣା ମାଛ ମାଂସ କଣ ଲୋକ ଖାଇବେ? ଆଉ ଦୋଳି କଣ ଖେଳିବେ?
ହଁ ଏଟା ଏତେ ଗରମରେ କଣ କରିବ?
ଆଉ ଦୋଳି ତମ ଆଡେ ପଡିଛି ନା?
ପଡିବ ଦୋଳି ରଜ ହେଇନି ତ ଆହୁରି ଅଛି ଦିଦିନି। ଦୋଳି ସଜଡ଼ା ସଜୁଡି କରୁଛନ୍ତି ଆଉ ପକେଇବେ ଆଉ
ଇଆଡ଼େ ରାମଦୋଳି ଆଉ ଚକିରି ଦୋଳି। ଏ ଡଙ୍ଗା ଦୋଳି ପଟା ଦୋଳି। ସବୁ ଦୋଳି ସବୁ ସଜ ଚାଲିଛି ରଜ ପୂର୍ବଦିନ ପାଣି ବୁହା ଦିନ ସବୁ ଫିଟିଙ୍ଗ କରିବେ ଆଉ ପଇସା ସବୁ କଲେକ୍ସନ କରିଛନ୍ତି ଗାଁରୁ ଆଉ
ସେଇଠିକିଆରେ ନା ଗାଁ ଆଡେ?
ଏ ଏଇଠି।
ତାହେଲେ ଭଲ ରଜ ସେଠି କରୁଛନ୍ତି?
ଆ ଏଠି କୋରାପୁଟ ପ୍ରସିଦ୍ଧ ରଜ। ବେଶୀ ମାନନ୍ତି ଆଦିବାସୀ ଲୋକ ବେଶୀ ରଜଟାକୁ ମାନନ୍ତି ନାଇଁ କି?
ହଁ।
ଓଡିଆ ଲୋକ ଆଦିବାସୀ ଲୋକ ରଜ ତାଙ୍କର ପରମ୍ପରା। ଆଉ ଖାଇଲୁଣି ନା?
ଏଇ ଚା ଆଉ ଉଁ ଚୂଡା ଏମିତି ଖାଇଥିନି ଆଉ ଏତେବେଳୁ ଆଉ କଣ ଖାଏ? ଭାତ ଖାଇମି ଗାଧୁଆ ବେଳେ ବାରଟା ପରେ।
ଆଉ ଇଆଡେ ତ ଧାନ ଅଁ ସବୁ ତଳି ପକେଇବେ ବୋଲି ଅନେଇଚନ୍ତି ବର୍ଷା ନାହିଁ ଗରମ ହଉଚି ଯେ ଲୋ କ ରହି ପାରୁ ନାହାନ୍ତି। ଆମେ ତ ଲସି ବଜାର ପାଖରେ ରହିଚୁ ଲସି ଆଉ ଥଣ୍ଡା ଏମିତି ପିଉଛୁ ଆଉ। ଆ ଏ ଗରମରେ ଦେହ ହା ପେଟ ଗରମ ହେଇଯାଉଚି। ଏ ବର୍ଷ ବର୍ଷା ଟା କଁ ପାଇଁ ହେଲାନେଇଁ ରଜ ପୂର୍ବରୁ ହୁଏ।
ଆଉ ଚାଷ ପା କରିବାକୁ ରା ଲୋକ ରାଜି ହଉନାହାନ୍ତି ଏ ବର୍ଷ ମରୁଡି ହବ ଆଗୁଆ କହିଲାଣି।
ହୁଁ।
ଆ ତମର କଣ ଚାଷ ବାସ ଅ କରିବାକୁ ସବୁ ପ ପ୍ରତିଶ୍ରୁତି ଦେଇ ଆସିଛୁ ନା।
ହୁଁ ଚାଷ କରିଦେଇକି ଆଇଚିପା। ଯାଇଥିନି ଯା ଚାଷ କରିଦେନି ହଁ। ଆଉ ସିଏ କରିବ ନା ଆଉ କାହାକୁ ଦେମି।
ହଁ।
ପଇସା ପଇସା ଦୋମୁ ପଇସା ଖାଇବ ଏଇଟା ଖାଉଟିଆଟା। ସେଦିନ ଛଅଶହ ଟଙ୍କା ଖାଇଦେଲା ଧାନ ଆଣିଲାଯେ।
ଏଇ କିଣିକି ଆଣିଲ ଧାନ ବିହନ।
ହୁଁ।
ହୁଁ। ଆଉ ମୁଁ ହଁ ସେଇ ସେଇ ରଜ ସେଇ ଜାଗାରେ ଏବ ବର୍ଷ ରଜ ତମେ କରିବ ଭଲ। ଦେଖିବ ସେଠିକିଆର ରଜ କେମିତିଆ। ହଁ ଯା ଖୁସି ଗୋଟେ ରାଜ୍ୟରେ ଦେଖିବ ଆଉ।
ଆ ନୂଆକୁ ଏଠି ରଜ ଦେଖୁ ଗାଁ ରେ ସବୁ ବର୍ଷ ରଜ ହଉଥିଲା ଏଠି ନୂଆ କୁ ରଜ ତ ଦୋଳି ଫୋଳି ସବୁ ସଜଡା ସଜଡି ଚାଲିଚି ଭଲ ରଜ କରିବେ। ମାଇକି ଫାଇକି ଲଗେଇବେ ଆଉ ଆଉ ଗୁପଚୁପ ସବୁ ପ୍ରକାର ହବ।
ଆଉ ସେଠି ତମ ପାଖରେ କଣ ମନ୍ଦିର ଠାକୁର କଣ ଅଛନ୍ତି।
ମନ୍ଦିର ଅଛନ୍ତି ହନୁମାନ ଅଛନ୍ତି ଶିବ ଅଛନ୍ତି ଜଗନ୍ନା ଥ ଅଛନ୍ତି ଏଇ ହାଫ୍ କିଲୋମିଟର ବାଟ। ଆଉ ସଖାଳେ ସନ୍ଧ୍ୟାବେଳେ ମାଇକିରେ ସବୁ ଭଜନ ଜଣାଣ ସବୁ ଲଗଉଚନ୍ତି ଠାକୁରଙ୍କ ଭଜନ ଜଣାଣ।
ଆଉ ଲୋକ ସେଠି କିମିତିକା ଲୋକ ଭଲ।
ଲୋକ ଭଲ ଲୋକ। ସବୁ ଭଦ୍ର ଲୋକ ବ୍ରାହ୍ମ ବ୍ରାହ୍ମଣ ଲୋକ ଅଛନ୍ତି ସବୁ ତ ଏଠି ବଡ ବଡ ଚାକିରୀ କରିଛନ୍ତି। ଏଟା ହଉଚି ସବୁ ଅଫିସ ଏଠି ଅଛି ଏଟା ପା ହଉଚି ସବଡିଭିଜନ ହେଡ କ୍ୱାଟର ଟା।
ହଁ ହୁଁ।
କୋର୍ଟ କଚେରୀ ଥାନା। ଆଉ ମହିଳା ଥାନା ଅଛି। କୋର୍ଟ କଚେରୀ ସବୁ ଏଠି ସୁବିଧା ଅଛି। ଗାଡି ତ ଦିନ ରାତି ଧାଇଁଚି ବସ ସବୁ ବିଭିନ୍ନ ଆଡେ ଏଠୁ ସବୁ ଆଡକୁ ଯାଉଚି। ଏଇନୁ କୋରା ପୁଟୁ, ବ୍ରହ୍ମପୁର, ଭୁବନେଶ୍ୱର, କଟକ ସମ୍ବଲପୁର ଆଉ ଇଆଡେ ମାଲକାନଗିରି। ଏଟା ସେଣ୍ଟର ଜେ ଜେଗା ଟା।
ହଁ।
ଆଉ ଆମେ ସଖାଳୁ ତ ହଁ ଏଇ ଜଳଖିଆ ଖାଇଦେଉଚୁ ଗାଧୁଆଳକୁ ଭାତ ଆଁ ଆଉ ଡାଲମା ଭଜା ଏମିତି କରିକି ଖାଉଚୁ ଆଉ ଗରମ ଖାଉଚୁ। ପଖାଳ ଖାଉନୁ।
ପଖାଳ ଖାଇନେ କଣ ଅସୁବିଧା ହବ କି, ସେଠି ତ ଗରମ ଏତେ ହଉଚି।
ଆ ଆମେ ତ ମୁଁ ତ ମୂଳରୁ ପଖାଳ ଖାଉନି ଖାଉଚି ଗରମ।
ଦି ତିନି ମୁଣ୍ଡ ପକେଇ ଦେଇ ତାପରେ ଚାଲିବୁ। ହଁ। ଯାହା ହଉ ଭଲ ଜାଗା ଟା ତ
ହଁ ଜାଗା ଟା ଭଲ ଲାଗୁଚି ଲୋକ ଭଲ। ଏଠି କଲୋନୀ ଟାରେ ରହିଚୁ ଆଠ ଦଶ ଘର ଅଛନ୍ତି।
ଆ ମନ୍ଦିର ଫନ୍ଦିର ଯାଉଚ ନା କେବେ କେବେ
ହଁ ମଝିରେ ମଝିରେ ଯିବାକୁ ହଉଚି ମନ୍ଦିର।
ଅ ହ। ଆଉ ସେଠିକାରେ ସେଇ ଯୋଉ ଧର୍ମ ଚର୍ଚ୍ଚା କିଛି କରୁଚ ନା ତମେ?
ନା ଏଠି ଆମକୁ କିଏ ଏଠି ଚିହ୍ନିଚି ଯେ ଧର୍ମଚର୍ଚ୍ଚା କରିବୁ।
ଆସ୍ତେ ଆସ୍ତେ ଚିହ୍ନଟ ହଉନ।
ଆସ୍ତେ ଆସ୍ତେ କଣ ଚିହ୍ନଟା ଆମେ ତାଙ୍କ ସାଙ୍ଗରେ କଣ ଏତେ ଆମେ ତ କ୍ଵାର୍ଟରରେ ରହିଲୁ। ଆଉ ଯେତେବେଳେ ଯାହା ପନିପରିବା ପାଇଁ ମାର୍କେଟକୁ କାଲି ଯାଇଥିନି। ସବୁ ବିଲାତି ହଉଚି ସତୁରି ଟଙ୍କା ଏଠି। ଝୁଡ଼ଙ୍ଗ ଅଶୀ ଟଙ୍କା। ଆଉ କୋବି ହଉଚି ଷାଠିଏ ଟଙ୍କା। ଆଉ ବାଇଗଣ ହଉଚି ଷାଠିଏ ଟଙ୍କା। ଛୁଇଁ ହଉଚି ଅଶୀ ଟଙ୍କା, ଶହେ ଟଙ୍କା।
ସବୁ ରେଟ୍ ଏଇନା ଯେ। ଏଇ ଗରମକୁ ପ ପନିପରିବା ହଉନେଇ ଯେ ରେଟ୍ କରିଦଉଛନ୍ତି।
ଆ ସବୁ ତ ପଇସା, ସବୁ ଜାଗାରେ ବି ସେମିତି ରେଟ୍। ଆ ବାହାରେ ଅଛ ଯାହାନେ
ପରିବା ହେଇପାରୁନି ଆଉ।
ହଁ ବାହାରେ ଅଛ ଯାହାନେ ଯେମିତି ହେନେ କିଣିକି ଦିଟା ଖାଇବ ଆଉ।
ହଁ ଆଉ ଖାଇବନି ଆଉ କଣ
କାଲି ବର୍ଷା ହେଇନି? ବର୍ଷା ପାଇଁ ଜମା ଟିକେ ହଉନି ସେଆଡେ।
ଟୋଟାଲି ଇଆଡ଼େ ବର୍ଷା ନାହିଁ। ଖାଲି ମେଘ ସକାଳେ ଟିକେ କାଉଁଳେଉଚି ଘୋଡେଇକି ରଖୁଚି ଫେରେ ଚାରିଟାଳୁକୁ ଘୋଡେଇକି ରଖୁଚି। ପବନ ସୁ ସୁ ଟିକିଏ ହଉଚି ମେଘ କାଇଁ।
ହଁ।
ମେଘର ପ୍ରଶ୍ନ ନାହିଁ କିନ୍ତୁ ଉଠୋଉଚି ମେଘ। ପାଣି ଦବାର ନାହିଁ ଛାଡିବାର ନାଇଁ।
ଏ ବର୍ଷ ବା ହବନି ବର୍ଷା ହବ ମରୁଡି ଫୁଣି ଉଁ ଭୂଇଁ ଫାଟିଯିବ ଗରମ ହେଇକି ଆଉ ଲୋକ କେମିତି ଚାଷ ବାସ କରିବେ।
ଇଆଡେ ସ ଟୋଟାଲି ଥରେ ବର୍ଷା ହେଇଥେଲା।
ପବନ ହଉଚି ଅବଶ୍ୟ ଅଁ ବହୁତୁ ଆଁ ସାରା ଓଡିଶା ଏମିତି ହଉଚି ଆଉ।
ହୁଁ।
ହଉ ଆଉ ସେଇ ଉଁ ଗୋଟେ ଫ୍ୟାନ ତଳେ ଶୋଉଚ ନା।
ହଁ ହଁ। ଗୋଟେ ଫ୍ୟାନ୍ ଲଗେଇଚି ଅ ହଁ ପବନ ହଉଚି। ହଁ ହଉଚି ପବନ।
ହଁ।
ଭଲ ଚାରଟା ନଗେଇଚୁ ଫ୍ୟାନ ଗୋଟେ ଆଉ।
ଏତେ ବଲ କଁ ପାଇଁ ନଗେଇଚ କି?
ଏରା ଆ ବାଥରୁମରେ ଗୋଟେ ରୋଷେଇ ଘରେ ଗୋଟେ। ଆଉ ଯୋଉଠି ଶୋଉଚୁ ଗୋଟେ।
ସବୁ ଲଗେଇଛି ଆଉ ଲାଟିନରେ ଗୋଟେ ହୁଁ।
ରୁମୁ ଗୋଟେ।
ଦିଟା ରୁମୁ ଅଛି।
ହୁଁ।
ଆଉ ଲାଟିନରେ ଗୋଟେ ବଲ ନ ନଗେଇନେ ହବନି। ବାଥରୁମରେ ଗୋଟେ ନ ନଗେଇନେ ହବନି। ଆଉ ରୁମୁରେ ଗୋଟେ ଆଉ ଆର ରୁମୁଟା ଅନ୍ଧାର କଣ ରଖିମୁ ସେ
କିଚେନରେ ଗୋଟେ ରୋଷେଇ ଘରେ।
ବିଲି ଦଉଛି କିଏ ତମେ ନା ସିଆଡୁ।
ବିଲି ଆମେ ଦଉଚୁ ନା ଇଲେକ୍ଟ୍ରି ଝିଅ ନାଁରେ ହେଇଚି ବା।
ଆଉ ତମେ କେତେ ବିଲି ଦଉଚ?
ଆମର କେତେ ଦେଢଶ ପାଖା ପାଖି ଉଠୁଚି ଆଉ। ଆ ମ୍ୟାସେଜେ ପଳି ଆଉଚି।
ହଁ।
ହୁଁ ବିଲଟା ଆମେ ଦମୁ ଘର ଭଡା ଦମୁ।
କି ତମର ବା କ୍ଵାଟର ଘର।
କ୍ଵାଟର ହେନେ ଆଉ ଘର ଭଡାଟା ନବ ନାହିଁ ସରକାର।
ହେ ସିଆଡୁ କ
ସ
ହ
ସେ ଦରମାରୁ କଟିଯିବ ଦି ହଜାର ଟଙ୍କା ହଉଚି ହାଉସ୍ ବାଲାନ୍ସ।
ହଁ। ନା ଆଉ ଏଇନା କେ ଝିଅ ପଳେଇନେ ଏକୁଟିଆ ରହିବାକୁ ପଡ଼ିବ।
ହଁ ରହିବାକୁ ପଡିବ କଣ ମୁଁ ବାହାରକୁ ପଳେଇବି ନା। ଏଇ ବଜାର ଆଡେ। ଏଠି କେତେ ବସିବୁ।
ହଁ। ଆଉ ବହି ପତ୍ର କିଛି ନେଇନ?
ହଁ ବହି ରଖିଛି।
ଯେତେବେଳେ ଯେମିତି ପଢୁଥିବ ଆଉ।
ହ
ହେଇଗଲାକି? ହଁ।